ହାଲୋ।
ହାଲୋ ମୁଁ କହିଲି ଶୁଣା ଯାଉଛି ହଁ ନମସ୍କାର। କଇଲି ଶୁଣା ଯାଉଛି ତ, ହଁ ଭଲ ଅଛି। ନାଇଁ ଆମର ଟିକେ ବର୍ଷା ହୋଉଛି ତ ୟାଡେ ସେଥିଲାଗି।
ଓ ଆପଣଙ୍କର ବର୍ଷା ହୋଉଚି ତାହେଲେ।
ହଁ ସେ କଣ ଚାରିଟା ବେଳୁ ଚାରିଟା ବେଳୁ ନାହିଁ ଦିଟା ସାଢେ ଦିଟା ବେଳୁ ପୁରା ବର୍ଷା ଲାଗିକି ରହିଛି ଏବେ ବାସ ଟିକେ ଛା ଡ଼ି କିନ୍ତୁ ଝିପ୍ ଝିପ୍ ଯୋଉ ବର୍ଷା ଟା ହୁଏ ନା ସେମିତି ହୋଉଛି।
ଓ ହଁ ବହୁତ ବଢିଆ ଥଣ୍ଡା ତ ଲାଗୁଥିବ?
ହଁ ଥଣ୍ଡା କଣ ସେମିତି ଯା ଲାଗୁଛି ଆଉ। ମତେ ଏତେ ଗରମ ହୋଉନି।
ଆମ ଆଡେ ତ ଦି ଦିନ ହେଲାଣି ପୁରା କୋହଲା ପାଗ ହେଇଥିଲା କିନ୍ତୁ ଆଜି କଣ ହେଇଚି ନା ଆଜି ସାଢେ ଦିଟା ତିନିଟା ଖଣ୍ଡେ କହିଲେ ବର୍ଷା ଆସିଲା ଜୋରରେ ବର୍ଷା ହେଲା ଘଣ୍ଟାଟା ପାଖାପାଖି ବର୍ଷା ହେଇଗଲା। ତାପରେ ଏବେ ତ ପୁରା ଚାରି ଦିଗରୁ ପୁରା ମାନେ ଅନ୍ଧାରିକି ପୁରା ଘନୀଭୂତ କରି ଧରିଛି। ଆଉ ବିଜୁଳି ବି ଜୋରରେ ମାରୁଛି।
ଆଚ୍ଛା ଆପଣ ବାହାରେ ବୁଲୁଛନ୍ତି କି?
ହଁ ଜଷ୍ଟ ଏବେ ମାନେ ପାଠଘରରେ ଥିଲୁ ପାଠଘରରେ ଏବେ ବାହାରକୁ ଆସିଲୁ ସଧ୍ୟାବେଳ ଟା ଟିକେ ମନ ଫୁର୍ତି କରିବାକୁ ପଡିବ ନା।
ହଁ ହଁ ସେଟା ବି ଗୋଟେ କଥା। ହଁ ମାନେ ଯୋଉ କୁହନ୍ତିନି ସବୁବେଳେ ଯୋଉ କାମ ଟା କରୁଛନ୍ତି ତ ସେଥି ଟି କି କିଛି ସମୟ ବିରତି ନେଇକି ପୁଣି କାମ ଟା ଆରମ୍ଭ କଲେ ନା ବହୁତ ଭଲ ସେ ଯୋଉ ଜିନିଷ ଜାଗା ରେ ବହୁତ ଭଲ ସେ ହୁଏ।
ନିଶ୍ଚୟ ନିଶ୍ଚୟ ଟିକେ ତାହାହେଲେ ମାନେ ବିରତି ନେଲେ ମନ ଫୁର୍ତ୍ତି ହେଇଯିବ। ଆଉ ଯୋଉ କାମଟା କଲେ ସାଙ୍ଗେ ସାଙ୍ଗେ ବି ମନ କେନ୍ଦ୍ରୀଭୂତ ହେକି ରହିବ।
ଠିକ୍ କଥା। ଆଉ କୁଆଡେ ଯାଇଥିଲେ ବୋଧେ ବଜାରକୁ ଏବେ ବୁଲିବାକୁ?
କଣ କହିଲେ?
ମୁଁ କହିଲି ଏ ଯୋଉ ସନ୍ଧ୍ୟା ବେଳେ ବୋଧେ ଯାଇଥିଲି ବଜାରକୁ ବୁଲିବାକୁ?
ନାଇଁ ନାଇଁ ବଜାରକୁ ଗଲେ ଆମର ପାଖରେ ଗୋଟେ ଓଭର ବ୍ରିଜ୍ ଅଛି। ସେ ଓଭର ବ୍ରିଜ ଉପରେ ଟିକେ ମାନେ ବହୁତ ଜୋରେଥ ପବନ ବାଜୁଛି। ତ ସେଇଠିକୁ ଆମେ ଯାଉ ସବୁବେଳେ ବସା ବସି କରୁ ଟିକେ ଭଲ ଲାଗେ ଏବେ ଏ କଲ୍ ପାଇଁ କଲ୍ କରିବା ପାଇଁ ଟିକେ ମୁଁ ଆସିଲି ମାନେ ଆମର ଯୋଉ ଯୋଉଠି ରହୁଛୁ ଛାତ୍ରାବାସ ଛାତ୍ରାବାସର ଛାତ ଉପରକୁ ମାନେ ଟିକେ ଶା
ଆଚ୍ଛା ହଁ ମାନେ ଶାନ୍ତ ପରିବେଶର ମାନେ ବହୁ ଏମ୍ ଏତି କିଛି ଲୋକ ଅଛନ୍ତି ତାଙ୍କ ଶାନ୍ତ ପରିବେଶ ବହୁତ ଭଲ ଲାଗେ। ଶାନ୍ତ ପରିବେଶରେ ବସିବାକୁ ରହିବାକୁ ଏକୁଟିଏ ରହିବାକୁ
ଆପଣ କଣ କରନ୍ତି କଣ?
ହିଁ ମୁଁ ମୁଁ ଏବେ ମୋର ଚାକିରୀ କରୁଛି ଗୋଟେ ଇନ୍ସୁରାନ୍ସ ଅଫିସ ରେ ଅଛି।
ବହୁତ ବଢିଆ ହେକା
ସେଇଠି ବି ରହିଛି ଆ ହୋଉ ସେମିତି ଚାଲିଛି ବସିଥିଲି ଏମିତି ବସିଥିଲି ତ ମୁଁ କହିଲି ଦେଖିବା କଣ ସବୁ କରୁଛନ୍ତି ବର୍ଷା ତ ଆମ ଆଡେ ଏମିତି ହୋଉଛି ଆଉ କୁଆଡେ ହୋଉଛି କି ନହିଁ।
ନାଇଁ ମୌସୁମୀ ତ ଆସିଛି ନା ଆପଣ ଜାଣିଥିବେ ମୌସୁମୀ ଆସିଛି ତ ମୌସୁମୀର ଅସମାନତା ଦେ ଦେଖାଯାଇଛି ଓଡିଶାରେ ତ ସେଥିପାଇଁ କେତେବେଳେ କୁଆଡେ ବର୍ଷା ଅଛି ଆମର ତ ଆପଣ ଆପଣଙ୍କ ପଟେ ବୋଧେ ଦଇ ଦିନ ହେଲା ବ ର୍ଷା ତ ଲାଗି ରହିଥିବ।
ନା ନା ଲାଗି ନାହିଁ ନାଇଁ ନାଇଁ ଦୁଇ ଦିନ ହେଲା ନୁହେଁ ମାନେ କଣ କହିଲେ ମାନେ କୋହଲା ପାଗ ଟା କରିଥିଲେ ମେଘୁ ମେଘୁ ପାଗ ଟା କରିଥିଲା ଦୁଇ ଦିନ ହେଲା ଟିକେ ବର୍ଷା ହୁଏ ଛାଡିଯିବ କିନ୍ତୁ ଆଜି କି ସକାଳୁ କୋହଲା ପାଗ କରିଦେଲେ ଯେମିତି ଦିଟା ସାଢେ ଦିଟା ସମୟ ହେଇଛି ଏତେ ଯୋର ବର୍ଷା ହେଇଛି କୁହନା ମ ଚାରିଆଡେ ପାଣି।
ଆମ ଘରକୁ କଲ କରିଥିଲା ଆମ ଘରେ କହିଲେ କି ଦି ଦିନ ହେଲାଣି ବର୍ଷା ପୁରା ଲାଗି ରହିଛି, ଲାଗି ରହିଛି ମାନେ ଟିକେ ମଝିରେ କେତେ ସମୟ ଛାଡୁଚି ଫୁଣି ହେଇଯାଉଛି, ଫୁଣି କେତ ସମୟ ଛାଡୁଚି ଫୁଣି ହେଇଯାଉଛି। କିନ୍ତୁ ଆମ ଗୋଟେ ପୁରା ଦିନ ହେଲା ଆପଣ ଯେମତି କହିଲେ କୋହଲା ପାଗ ହେଇକି ଅଛି। ଟିକେ ବି ବର୍ଷା ହଉନଥିଲା, ଆଜି ଟିକେ ବର୍ଷା ହେଲା କ ଟିକେ ଶାନ୍ତି ମିଳୁଛି, ଟିକେ ଆଜି ପାଗ ଟା ଥଣ୍ଡା ଅଛି। ଆଉ ଗୁଳୁ ଗୁଳି ମଧ୍ୟ କମିଛି ଆପଣ ତ ଜାଣିଥିବେ ଏବେ ଜଗନ୍ନାଥ ମହାପ୍ରଭୁ ଅନଶନ ଘରେ ଅ ଛନ୍ତି ଯାହା ହେଲେ ବି ଗୁଳୁ ଗୁଳି ଟା ରହିବ, କିନ୍ତୁ ଯା ହେଲେ ଟିକେ ବର୍ଷ ପଡ଼ିଲେ ମାଟି ଟା ଯେତେବେଳେ ଓଦା ହେଇଯିବ ଟିକେ ଥଣ୍ଡା ଲାଗିବ ନା।
ଦେଖିଚନ୍ତି ଯୋଉ ଖରାଦିନେ ଯୋଉ ବର୍ ବର୍ଷା ଟା ହୁଏନି କି ସେ ଯୋଉ ଗରମ ମାଟି ଟା ପୁରା ଗରମ ଥାଏ ସେ ଯୋଉ ପ୍ରଥମ ବ ବର୍ଷା ଟା ହୁଏ ସେ ଯୋଉ ମାଟିର ସେଇ ଯୋଉ ବାସ୍ନା ଟା।
ହଁ ହଁ ବହୁତ ବଢିଆ ଲାଗେ ଆଜ୍ଞା ସେଇ ଗ୍ରା-ଗ୍ରା-ଗ୍ରାମ ମାନଙ୍କରେ ସେଗୁଡା ଦେଖିବାକୁ ମିଳେ, ମୁଁ ଏବେ ଚାରି ବର୍ଷ ପାଞ୍ଚ ବର୍ଷ ଆଣି ସହରାଞ୍ଚଳରେ ଆସିକି ରହୁଛି। ତ ସେଇଗୁଡାକ ମାନେ ଅନୁଭୂତି କରିବାକୁ ସୁ ସୁଯୋଗ ମଧ୍ୟ ମିଳୁନାହିଁ, ତ ଏବେ କଣ ହେଇଛି ନା ମୁଁ ଏବେ ଗାଁ କୁ ଯାଇଥିଲି ଗାଁ ରେ ସେତେବେଳେ ଯାଇଥିଲି ଗୋଟେ ଛଅ ସାତ ମାସ ହେଇଗଲାଣି, ଛଅ ସାତ ମାସ ତଳେ ଯେତେବେଳେ ଗାଁକୁ ଯାଇଥିଲି ବର୍ଷା ହେଇଥିଲା। ଆଉ ମୁଁ ମୁଁ ସେତେବେଳେ ଆମ ବାରିରେ ଥିଲି, ବାରିରେ ମମି ଆମ ମାନେ ମା ଆମର ଲଗେଇ ଥିଲେ ବାଇଗଣ, ଟମାଟୋ ଏଗୁଡା ସବୁ ଲଗେଇଥିଲେ ଆମେ ତୋଳୁଥିଲୁ। ତ ବ ହ-ହଠାତ ବର୍ଷା ଆସିଗଲା, ଆସିଲା ଜଷ୍ଟ ଗୋଟେ ଦଶ ପନ୍ଦର ମିନିଟ ଭିତରେ ଛାଡିଗଲା ପୁଣି, ତ ଯେତେବେଳେ ଆସିଲା ସେତେବେଳେ ମାନେ ପ୍ରଥମ ବୁନ୍ଦା ଟା ପଡିଲା। ଟିକେ ଟିକେ ଯେତେବେଳେ ଷ୍ଟାର୍ଟିଂ ହେଲା ଆରମ୍ଭ ହେଇଥିଲା ବର୍ଷା ତ ସେତିକି ବେଳେ କଣ ହେଲା ନା ମାଟିରୁ ଯୋଉ ସୁଗନ୍ଧ ବାହାରିଲା ମୁଁ ମୋ ମାଙ୍କୁ କୁ କହିଲି କହିଲି ମା, ଦେଖ କେମିତି ବଢିଆ ସୁଗନ୍ଧ ବାହାରୁଛି ମାଟିରୁ।
ସେଇଟା କୁହନି ମୁଁ ମାନେ ଅପେକ୍ଷା କରିଥାଏ ପୁରା ବର୍ଷ ଗୋଟେ ବର୍ଷ ଅପେକ୍ଷା ସେ ବାସ୍ନା
ନିଶ୍ଚୟ ନିଶ୍ଚୟ ଆଜ୍ଞା। ତ ଆପଣ ଏବେ ମାନେ ଗୋଟେ ବେସରକାରୀ ସଂସ୍ଥାରେ ଅଛନ୍ତି, ଆଜ୍ଞା।
ହଁ ମୁଁ କହିଲେ ସେଇଟା ଯୋଉ ହୁଅନ୍ତି ନା ସେଟା ମାନେ ବର୍ଷା ଟା ପାଞ୍ଚ ମିନିଟ କି ଦଶ ମିନିଟ୍ ପାଇଁ ହିଁ ହ ହବ।
ହଁ ହଁ। ତାହେଲେ ଆପଣ ଏବେ ଗୋଟେ ବେସରକାରୀ ସଂସ୍ଥାରେ କାମ କରୁଛନ୍ତି? ଆଗି
ମାନେ ଯୋଉ କୁହନ୍ତି ମାନେ କିଛି ମାନେ ବସିବା ଅପେକ୍ଷା କାଶିବା ଭଲ, ତ ଖାଲି ଟାରେ ଘରେ ବସିବା ଅପେକ୍ଷା ସେ ସରକାରୀ ହଉ କି ବେସରକାରୀ ହଉ କିଛିଟା କାମ କରିବାଟା ହିଁ ଭଲ ନା ଆତ୍ମନିର୍ଭରଶୀଳ ହବା ଟା ଭଲ, କାହିଁକି ଆମେ କାହା ଉପରେ ନିର୍ଭର କରିବାକୁ ଯିବା। ତ ନିଜ କାମ ନିଜେ କରିପାରିବା।
ହଁ ନିଶ୍ଚୟ ଏଇଟା ଗୋଟେ ବଢିଆ କଥା ଆପଣ କହିଲେ, ବସିବା ଅପେକ୍ଷା କାଶିବା ଭଲ, କଣ ପାଇଁ ନା ଯଦି ବସି ରହିବା ତାହେଲେ ଆମେ ମାନେ ଗୋଟେ ନିଜ ଉପରୁ ଆତ୍ମନିର୍ଭରତା ହଟେଇ ମାନେ ହଟ ଟେଇ ପାରିବା ନାହିଁ, ମାନେ ଆମେ ସେ ବାପା ମାଙ୍କ ଉପରେ ପୁରା ନିର୍ଭର ହେଇକି ରହିଯିବା। ଯ ସେମାନଙ୍କର ପଇସା ଖର୍ଚ୍ଚ କରିବା ତ ଏମିତି କେତେ ଦିନ ଲାଗି ରହିବ। ତ ଆମେ ଯଦି ଗୋଟେ ଚାକିରୀ କରିଦେଲେ ଚାକିରି କରିଦେଲେ କିମ୍ବା କଣ ଗୋଟିଏ ଜବ୍ କରିଦେଲେ କୋଉଠି ଗୋଟେ ମାନେ ପଇସା ମାନେ ରୋଜଗାର କରିଲେ ତାହେଲେ ଆମକୁ ଗୋଟେ ମାନେ ଆତ୍ମ ମାନେ ଆତ୍ମସନ୍ତୁଷ୍ଟୀ ମିଳିବ ଏବଂ ଆମକୁ ମଧ୍ୟ ଆତ୍ମନିର୍ଭର ହେବାକୁ ପଡିବ ନାହିଁ, ମାନେ ଯେମିତି କିି ଆପଣ କହିଲେ ହ ପଇସା ମାଗିବାକୁ ପଡିବନି, ଆପଣ ଯେତେବେଳେ ଯାହା ଚାହିଁବେ ଖର୍ଚ୍ଚ କରିବେ, ଆଉ ଏମିତି ନାହିଁ ଯେ ମାନେ ମନ ଇଚ୍ଛା ପଇସା ଉଡେଇବେ। ପଇସା ଖର୍ଚ୍ଚ କରିବେ, ମାନେ ଭାବି ବିଚାରି ପଇସା ଉଡେଇବେ ସେଇଟା ଗୋଟେ ଗୋଟିଏ ସାଙ୍ଗମାନଙ୍କ ସହିତ ବୁଲିବାକୁ ଯିବା ପାଇଁ ଆପଣଙ୍କୁ ମାନେ ଅର୍ଥର ଯଦି ଦରକାର ପଡିଲା? ତାହେଲେ ଆପଣ ନିଜ ପକେଟ୍ ରୁ ମଧ୍ୟ କାଢ଼ିପାରିବେ। କିନ୍ତୁ ଯଦି ଆପଣ କିଛି ରୋଜଗାର କରୁନଥିବେ, ତାହେଲେ ଆପଣ କଣ କରିବେ? ବାପା ମାଙ୍କୁ ମାଗିବେ। ତ ବାପା ମା ବି ମାନେ ଆଜିକାଲି ମାନେ ନଙ୍କର କଣ ଟିକେ ପରୁଣା ପିଢି ଯାହା ହେଲେ ସେମାନେ। ତ ସେମାନେ ଏଇ କଥା ଗୁଡା ଭଲ ସେ ମାନେ ବୁଝିବେନି। ସେମାନେ କହିବେ ପିଲା ଆମର ବୁଲୁଚି, ପଢାପଢି କରୁନି, କିଛି ନାହିଁ। ଆଉ କଣ କରିବ କଣ ନ କରିବ ଆଉ କିଛି ଜଣା ପଡୁନି? ତ ଏମିତି ସବୁ କହିବେ। ଆଉ ତ ଆପଣ ଜାଣିଥିବେ ଗାଁ ଲୋକ ଆପଣଙ୍କର ମାନେ ମାଇଣ୍ଡ ସେଟ୍ କେମିତି? ଆଉ ଘର ଲୋକ ଯେତିକି ନ କହିବେ? କିନ୍ତୁ ମାନେ ଘରର ସାହି ପଡିଶା ମାନେ ସେତିକି ସବୁ କଥା କହିବେ। ଆଉ ଆପଣ ଏଇଟା ଜାଣିଥିବେ ମଧ୍ୟ, ଆପଣ ମଧ୍ୟ ମୋ ଠୁ ମାନେ ଅଧିକ ଟିକେ ଜାଣିଥିବେ? ଆଜ୍ଞା। ଆପଣ ମଧ୍ୟ ମୋ ଠୁ ଏ କଥା ଅଧିକ ଜାଣିଥିବେ ଯେହେତୁ ଆପଣ ମୋ ଠୁ ବୟସରେ ବଡ ଥିବେ? କି କଣ ମୁଁ ଜାଣିନି ସେଇଟା। ଯାହେଲେ ଆପ୍ ଆପଣ ଜାଣିଥିବେ ଯେ କଣ ନା କଣ କୁହନ୍ତି ତାକୁ ଯୋଉ ମାନେ ବାପା ମା ନିଜ ପିଲା କଥା ଯେତିକି ବିଶ୍ଵାସ ନ କରିବେ ତ ବାହାର ଲୋକଙ୍କ କଥା ସେତିକି ବିଶ୍ଵାସ କରିବେ।
ମାନେ ଦେଖନ୍ତୁ ଗୋଟେ କଥା, ଗୋଟେ କଥା ହଉଚି ଗୋଟେ କଥା ଦେଖନ୍ତୁ ଆମେ ଯଦି କିଛି ଗୋଟେ କାମ କରୁଛ ଭଲ କରନ୍ତୁ କି ମନ୍ଦ କରୁଛ? କି ଆମେ ଜାଣିଛେ କି ଆମେ କଣ କରୁଛେ। ଠିକ ନା ନାଇଁ? ଆମେ ଯୋଉ କାମଟା କରୁଛେ ଆମେ ସେଟା ଜାଣିଛେ ସେଇଟା ଆମ ପାଇଁ କେତେ ଭଲ କେ ତେ କଥା ଟା ଶୁଣ । ସେଇଟା ଆମ ପାଇଁ କେତେ ଭଲ କେତେ ଖରାପ ସେଇଟା ଆମେ ଜାଣିଛେ। ତ ଯଦି ଦେଖନ୍ତୁ ଗୋଟେ ଛୁଆକୁ ଯେତେବେଳେ ପା ଠ ପଢିବା ପାଇଁ କୁହଯାଏ। ଯେତବେଳେ ଦଶମ ପରୀ କ୍ଷାରେ ସେ ଉତ୍ତୀର୍ଣ ହୁଏ? ତ ଯଦି ତାର ଭଲ ନମ୍ବର ଆସିଛି? କୁହ ତର ନମ୍ବର ଆସିଛି ତ ସିଏ ବିଜ୍ଞାନ ନବ। କିନ୍ତୁ ସେ ପିଲାଟାକୁ ପଚାରି, ତ ପିଲା ହଁ ତ ସେ ପିଲାଟାକୁ ପଚାରିବା କଥା? କି ସେ କଣ ଚାହୁଁଛି ସେ ବିଜ୍ଞାନ ପଢ଼ିବାକୁ ଚାହୁଁଛି? କିମ୍ବା କଳା ପଢିବାକୁ ଚାହୁଁଛି? କି ବାଣିଜ୍ୟ ପଢିବାକୁ ଚାହୁଁଛି? ସେଟା ପଚରା ଯାଏନି, ଖାଲି ପଚାର ମାନେ ସେମାନେ ଆଗ ପୁର୍ବରୁ ନମ୍ବର ଆସିଲେ ମୁଁ ତାକୁ ବିଜ୍ଞାନ ହିଁ ପଢେଇବି। କିନ୍ତୁ ସେ ପିଲାକୁ ପଚାର ଯାଏନି ସେ କଣ ପଢିବାରେ ଇଛୁକ ଅଛି, ତାର କଣ ସାହା ଅଛି ତାହାର ଭବି ଭବିିଷ୍ୟତରେ କଣ କରିବାର ଇଚ୍ଛା ଅଛି ସେଟା ପଚାର ଯାଏନି? ଯାହା ଫଳରେ କଣ ହୁଏ କିନ୍ତୁ ତା ମନରେ ସବୁବେଳେ ଥାଏ କି ମୁଁ ଯଦି ଏଇଟା ନ ନେଇକି, ଆଉ ବାଣି ଜ୍ୟ ନେଇଥାନ୍ତି ତ ମୁଁ ଆଠାରୁ ବେଶୀ ଭଲ କରିଥାନ୍ତି।
ନିଶ୍ଚୟ ନିଶ୍ଚୟ। ଆପଣ ଗୋଟେ ବଢିଆ କଥା ଟିକେ କହିଲେ ଯେମିତି କି ଏଇଟା ଆମର ସ ଗୋଟେ ମାନେ ସମାଜରେ ଗୋଟେ ଚଳ ପ୍ରଚଳିତ ପ୍ରଥା ରହିଆସିଛି। ଯେ ଭଲ ନମ୍ବର ରଖିଲେ ବିଜ୍ଞାନ ପଢିବ। ଆଉ ଯଦି କମ୍ ନମ୍ବର ରଖିବ ତାହେଲେ କଳା ବାଣିଜ୍ୟ କିମ୍ବା ଅନ୍ୟ କୋଉ ମାନେ ସେଥିରେ ପଢି ପାଠ ପାଠ ପଢିବ। ହଁ ତ ଏଇଟା ମାନେ ପିଲାମାନାନଙ୍କୁ ପଚାରା ଯାଉନାହିଁ ଆଉ। ସେମାନେ ମାନେ ବାପା ମା ମାନେ ନିଜେ ନିଜେ ମାନେ ଯୋ ଜନା କରିଦଉଛନ୍ତି, ଯେ କଣ କରିବ ମୋ ପିଲା କଣ କରିବ? ତାଙ୍କର ଇଚ୍ଛା ଅନିଚ୍ଛା ପ୍ରତି କିଛି ବି ଦୃଷ୍ଟି ଆକ ର୍ଷଣ କରୁନାହାନ୍ତି। ତ ସେଇଟା ଗୋଟେ ଜିନିଷ ମାନେ ଚେଞ୍ଜ କରିବାକୁ ଚାହିଁବେ। ଆପଣ ଯଦି ଚାହିଁପାରିବେ।
ତ ସେଇଟା ଆ ତମେ ମାନେ, ମୁଁ କି ଆପଣ କି କିଏ ଚାହିଁଲେ ସେଇଟା ବଦଳେଇ ପାରିବେନି ଯେମିତି ଆମ ପିଢି ରହିଲେ ଯେମିତି ଆ ଆମେ ଏବେ ଆମର ଗୋଟେ ପିଢି ଆସିବ ତ ଆମ ଯୋଉ ପୂର୍ବ ପିଢି ଅଛନ୍ତି ତ ସିଏ ଆମ କୁ ଯା ଯାହା କୋହୁଛନ୍ତି ଆମେ ସେ ଇଆ କରୁଚନ୍ତି। ଆମେ ନିଜେ ଦେଖିଚେ କି ଆମେ କଣ କଲେ କୋଉଟା ଆମର ଅସୁ ବିଧା ହେଇଛି କୋଉଠି ଆମେ ସୁବିଧା ପାଇଛୁ କୋଉଠି ଆମେ କରିପାରିନୁ ନା ଆମେ ସେଇଟା ଅନୁଭବ କରିଚେ ତ ଆମେ ଚାହିଁବାନି କି ଆମ ପର ପିଢି ଟା ସେ ମାନେ ସେମ୍ ସେଇ ଅସୁବିଧା ସବୁ
ହଁ ନିଶ୍ଚୟ ନିଶ୍ଚୟ ନିଶ୍ଚୟ ଆମେ ଯୋଉଟା ଅସୁବିଧାର ସମ୍ମୁଖୀନ ହୋଇଛେ ସେମାନେ ଯେମିତି ଭାବିବାନି ଯେ ଆମ ପିଲାମାନେ କି ଆମର ପରବତ୍ତୀ ପିଢି ସେ ଅସୁ ସୁବିଧା ସୁବିଧା ସମ୍ମୁଖୀନ ନ କରନ୍ତୁ ଆମେ ତାଙ୍କୁ କେମିତି ଭଲ ବାଟରେ ନେଇଯିବା ସେ ସେଇ ଭ ସେଇଟା ଆମର ପ୍ରଚେଷ୍ଟା ରହିବ।
ତ ଗୋଟେ ପିଲାର ଭବିଷ୍ୟତକୁ ନା ତା ହାତରେ ଛାଡିବା କଥା କି ତୁ